ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣିପାରୁଛନ୍ତି?
ଆଜ୍ଞା ମୁଁ ଆପଣଙ୍କୁ ଶୁଣିପାରୁଛି। ଆଉ ଆପଣ ମତେ ଶୁଣି ପାରୁଛନ୍ତି କି? ଆଉ ଆପଣ କା ଆଡେ ଏଇନା ପାଗ କିପରି ଦେଇଚି।
ଆମର ଏଠି ପାଗ ଟିକେ ବହୁତ ଖରା ହଉଛି ବହୁତ ଜୋରେ। ଗରମ ଯେ କୁହନା କୁହନା ନାହୁଁ ନଥିବା ଗରମ। ଗର୍ ଦିନରେ ବୋହୁଛି ଝାଳ।
ମୁଁ ଆମ ଏପଟୁ ମାନେ କାଉଁ ଳିଆ ପାଗ ଟା ପଠେଇ ଦେବି କି ତମ ଆଡେ।
ଆପଣଙ୍କ ଆଡେ ପାଗ କଣ କାଉଁଳିଆ ଦେଇଚି କି?
ଆଜ୍ଞା ଉ-ନା କାଉଁଳିଆ ଦେଇଛି ବର୍ଷା ଉଠେଇ ଥିଲା ବର୍ଷା ଉଡେଇ ଗଲାଣି ଏବେ କାଉଁଳିଆ। ପାଗ ଟା ଦେଇଛି।
ହ ଆଜ୍ଞା ବର୍ଷା କୁ ଆପଣ ଉଡେଇ ଦେଇ ପାରିବେ।
ଶକ୍ତି ମୋ ପାଖରେ ନହିଁ ସେ ସାମର୍ଥ୍ୟ କି ଶକ୍
ହଁ ଜଗନ୍ନାଥଙ୍କ ପାଖ ଲୋକ ହେଇଥିବେ ଯାହାହେଲେ କାରଣ ଆଗେ ପ୍ରଥମେ କହିଲେ ଜୟ ଜଗନ୍ନାଥ ନା। ତ-ଜ ଲାଗୁଛି ଯେମିତି ଜଗନ୍ନାଥଙ୍କର ଆପଣ ପାଖ ଲୋକ।
ଆପଣ ବି କହିଲେ ନା ତ ମୁଁ ଏଇଟା।
ଆପଣ କହିବାରୁ ତ ମୁଁ କହିଲି ନା।
ଏଇଟା ଫାଷ୍ଟ ଆପଣ ହିଁ ଷ୍ଟାଟିଙ୍ଗ କରିଥିଲେ ନା।
ଆମେ ଆରମ୍ଭ କରିଥିଲୁ କେ ଜାଣି ଆମେ ତ ଭୁଲି ଯାଇଛୁ। ଆମେ ଆରମ୍ଭ କରି
ହାଲୋ ଆଲୋ ହାଲୋ। ହାଲୋ ଆଜ୍ଞା ମଝିରେ ମଝିରେ କଣ ହଉଛି ଟିକେ ସୁ ଭୂନି ଆପଣଙ୍କ କଥା ଏବେ ଶୁଭିଲାକି ମୋ କଥା।
ଆଜ୍ଞା ଆପଣଙ୍କର କାହିଁ ଟିକେ ମାନେ। କଥା ଟା ଶୁଣା ଯାଉନି।
ଆକଚୁଆଲି ଆମ ଆଡେ ଏଇନା ବର୍ଷା ଉଠେଇଛି ତ ଆମର ଟିକେ ନେଟୱାର୍ ଟି କେ ସ୍ଲୋ ଅଛି।
ହଁ ଆପଣ ବି ନେଟୱାର୍କ ଭଳିଆ ସ୍ଲୋ ହେଇଗଲେଣି ବୋଧେ ଆଉ।
ଆମର। ଛାତ ବି ଟିକେ ବଢିଆ ପବନ ଦଉଛି।
ଆଛା ତା ପରେ।
ତାପରେ ମୁଁ ଏଇଠି ପବନ କୁ ଅନୁଭବ କରୁଛି।
ଆଚ୍ଛା ବର୍ଷା କୁ ଉଡଉଛନ୍ତି ଆଉ ପବନ କୁ ଅନୁଭବ କରୁଛନ୍ତି ନା। ବର୍ଷା ଅନୁଭବ ର ଯୋଡି ହେଇପାଇଲାନି ଆଜ୍ଞା କିନ୍ତୁ ଆପଣ ସବୁ କରିପାରୁ ଚନ୍ତି ବା ଭାରି ମାନେ। କଳା ପ୍ରିୟ ଲୋକ ବୋଧେ ଆପଣ।
ଆଜ୍ଞା କ୍ରିଏଟିଭ ଛୁଆ ଟା ଆଉ।
ଆଚ୍ଛା ଅଚ୍ଛା କ୍ରି କ୍ରିଏ - କି - କି -କ୍ରି -ରେ କଣ କହିଲେ ସେଟା ବୁଝିହେଲାନି।
କ୍ରିଏଟ କ୍ରିଏଟିଭ।
ଆଚ୍ଛା ଆ ନାଇଁ ଆମେ ତ ଆମ ପାଟି ରେ ସେଗୁରା ସବୁ ପଶେନି ଆମେ ତ ସେଇଗୁରା କିଛି ଛି ଜାଣିନୁ ଆଜ୍ଞା ଆମେ ଷଷ୍ଟ ରୁ। ପାଠ ସାଠ ଛାଡି ଦେଇଛୁ ଆଜ୍ଞା। ହଉ ମୁଁ ଏବେ ତାହେଲେ ମୁଁ ଗୋଟେ ପ୍ରଶ୍ନ ଆମକୁ ଆମ ଗୁରୁଜୀ ପଚାରିଥିଲେ ମୁଁ ସେ ପ୍ରଶ୍ନ ଆପଣଙ୍କୁ କରିି ପାରିବି କି ଆପଣ ଉତ୍ତର ଦେବେ। ଆପଣ ତ ଏତେ ପାଠ ପଢିଛନ୍ତି କେମିତି କହିପାରିବେନି।
ହଉ ପଚାରନ୍ତୁ ଯଦି ଆସିବ ତ କହିବି ନ ଆସିଲେ ନାଇଁ ଆଉ ବେଜିତ ହେବି ଆଉ ଏଇ
ନା ନା ନା ନା ମୁଁ ଆପଣଙ୍କୁ। ବେଜିତ କଥା ମୁଁ କହିଲିଣି ନାଇଁ ନାଇଁ। ହଉ ଛାଡନ୍ତୁ ମୋ କହିବା କଥା ଆପଣ କେବେ ଆସ ଛନ୍ତି, ରାଉଲକେଲା କେବେ ଆସିଛନ୍ତି?
ରାଉଲକେଲା ହଁ ଛୋଟବେଳେ ଯାଇଛେ।
କିଏ ଅଛନ୍ତି ଆପଣଙ୍କର ଏଠି?
ସେଠି କିଏ ଅଛନ୍ତି, ମାନେ ଏମିତି ଭାଇ ଭାଉଜ ମାନେ ନି ନିଜର ହଁ ମୁଁ ଜାଣିନି। କିନ୍ତୁ ନି ମାନେ ମୁଁ ଏତେ ସମ୍ପର୍କ ଟା ଜାଣିନି ଭଲସେ କିନ୍ତୁ କହନ୍ତି କି କୁନ ନାନୀ ବୋଲି କିଏ ଜଣେ ଅଛନ୍ତି। ତାଙ୍କର ପୁଅ ଝିଅ ସବୁ ରାଉଲକେଲା
ଆଚ୍ଛା।
ହଁ।
ରାଉରକେଲାରେ କୋଉଠୁ ରହୁଚନ୍ତି?
ମୁଁ ଜାଣିନି ମୁଁ ସେଇ ସୁନାବେଢାରେ, ସୁନାବେଢା ସେଇଟି
ଆଡେ
ହାଲୋ ମୁଁ ସେ ଯୁଆଡେ ବି ହଉ ମୁଁ ଜା ମୁଁ ଜାଣିନି ଭଲସେ। ଯାଇଚି ରାଉଲକେଡା ଥ ଦିଥର ଯାଇଛି।
ଆପଣ ପାଠ ପଢାରେ ବହୁତ ମନ ଦଉ ଚନ୍ତି ନା କଣ ନାଚ ଗୀତ ବି କରନ୍ତି କି ଆପଣ?
କରେ।
ସେଇ ଆପଣଙ୍କ କଣ୍ଠରୁ ଜଣା ପଡୁ ଆପଣଙ୍କର କୋକିଳ କଣ୍ଠ।
ହେ ମୁଁ ଗୀତ ଗାଏନି। ନାଚେ। ଗୀତ ଟା
ସେଇ ବା ଆପଣ ନଟରାଜ। ଆପଣ କଣ୍ଠ ରୁ ଲାଗୁଚି ଆପଣ ମା ସାରଳା। ଆଉ ନାଚରୁ ଆପଣଙ୍କୁ ଲାଗୁଚି ଆପଣ ନଟରାଜ ସ୍ୱରୂପା। ସ୍ଵରୂପୀ।
ଆ, ଆ, ନା ନା ମୁଁ ଆକ୍ଚୁଲି ମୋ ଭଏସ୍ ଟା ମୁଁ ଜାଣିଚି ମୋ ଭଏସ୍ ଟା କୋଉ ସକାସେ ତୋମ ମୋତେ ଏମିତି ବୋଧେ କମେଣ୍ଟ ପାସ କରୁଛ ମେ ବି।
ହ
ହ
କଣ ଆପଣ ଏମିତି କହୁଚନ୍ତି ଏଇଟା ଗୋଟେ ମାନେ ଦୈନନ୍ଦିନୟ କଥାରେ ଆପଣ ଭା ଏମିତି କହିପାରିଲେ କେମିତି ସେଇ ଜିନିଷ ଟା ମୁଁ ଭାବୁଛି। ହଉ ଠିକ ଅଛି ଯଦି ଏଇ ଜାଣ ତ୍ରିକ ତ୍ରୁଟି ସକାଶେ ଆମ ଦ୍ଵାରା କିଛି ତ୍ରୁଟି ଥାଏ ତାହେଲେ ଆପଣ ଆମକୁ କ୍ଷମା କରିବେ। ବୁଝିପାରିଲେ, ଛାଡ଼ନ୍ତୁ ଆପଣ ଆମ କଥା ଟାକୁ ଆପଣ ଏଡ ବଡ କହିଲେ।
ଆରେ ମୁଁ ମଜାକରେ କହିଲି। ଆପଣ କାହିଁକି ସିରିଏସ୍ ହେଇଯାଉଚନ୍ତି।
ଆଜ୍ଞା, ଆଜ୍ଞା।
ଆକ୍ଚୁଲି ଛୋଟ ବେଳେ ମୁଁ ଯୋଉ ଖାଇବାକୁ ହଇରାଣ କରିଦେଇଚି। ତ ମାମା ମୋ ବାବା ମୋତେ ନେଇକି କୋଉ ଜାଗାରେ ସାଇ ମନ୍ଦିର ଆଡେ ସେପଟେ ଘର ଫର ନଥିଲା। ତ ବାବା ମୋତେ ନେଇକି ସେପଟେ ସାଇଡ ଛାଡି ଦିଅନ୍ତି। ଛାଡିଦେଲା ମାନେ ଆଉ ମୋ ପାଟି ବି ଖୁଲ ନଥିବ ତ ସେମାନେ ଯେ ଚି ଚିଡ ହେଇକି ମୋତେ ନେଇକି ସେଟି ଛାଡିଦେଲେ। ଜାଣିଥିବ ଏକଲା ଛାଡିଦେଲେ ତୁ କା କାନ୍ଦିକି କାଳେ ଖାଇଦବୁ। ତ ସେ ଛାଡିଦିଅନ୍ତି। ତ ସେଇଟି ମୁଁ ଚିଲେଇକି କାନ୍ଦେ ଖାଲି। ଯୋଉ କାନ୍ଦେ ମୁଁ ଛୋଟବଳୁ ବହୁତ କାନ୍ଦିଚି ନା ମାଡ ଖାଇକି ତ କାନ୍ଦି କାନ୍ଦି ଯୋଉ କାନ୍ଦିଲାଳେ ଯୋଉ ଚିଲାଏ ଜୋରେ ତ ଚିଲେଇ ଚିଲେଇ ମୋ ତଣ୍ ଟିଟା ପୁରା ସେଇଭଳିଆ ହେଇଯାଇଚି। ଯା ସର କଥା ହେଲେ କି କହିବ ତ ଦେହ ଖରାପ ହେଇଯାଇଛି।
ନାଇଁ ସେଇଟା ତ ସୁମଧୁର କଣ୍ଠ ଆସିଲା ବୋଲି ତ ଆମେ କହିଲୁ। ଆପଣ କହୁଚନ୍ତି ଯେ କମେଣ୍ଟ ମାଇଲୁ ବୋଲି ତ।
ଏ ମୁଁ ମଜାକରେ କହିଲି। ମଜାକରେ ଆପଣ ସ ମଜାକ ବି କରିହବନି।
ନାଇଁ ନାଇଁ ଆମେ ତ ଏବେ ବନ୍ଧୁ ନା ଆମେ ତ ଆ ଦେଖା ହଇନେ। ଖାଲି କଥା ହଉଚେ ଏଇ ମାଧ୍ୟମରେ ତ ସେଥିପାଇଁ ମୁଁ ଭାବିଲି ଆ ଆପଣ ବୋଧେ ଭୁଲ କିଛି କହିଦେଲି ନା କଣ?
ନା ନା
ଆଜ୍ଞା ଆଉ ଘରେ କିଏ କିଏ ଅଛନ୍ତି ସବୁ।
ଘରେ ଆମର ତ ଜଏଣ୍ଟ ଫ୍ୟାମିଲି।
ଆଜ୍ଞା।
ଏଇ ମୋ ଜେଜେବାପାଙ୍କର ପାଞ୍ଚଟା ପୁଅ। ଆଉ ଚାରି ଆଉ ଚାରିଟା ଝିଅ।
ଆଜ୍ଞା।
ତ ତିନିଟା ପୁଅ ବାହାରେ ରହୁଚନ୍ତି। ଆଉ ତିନିଟା ପୁଅ ଗୋଟିଏ ଘରେ ରହୁଚନ୍ତି।
ହ ମାନେ ପାଞ୍ଚଟା ପୁଅ ଯୋଉ ଅଛନ୍ତି ତିନିଟା ବାହାରେ ରହିଲେ ତିନି ଓ ଛଅଟା ଆଚ୍ଛା ଆଚ୍ଛା।
ଛଅଟା ପୁଅ ଚାରିଟା ଝିଅ।
ଆଚ୍ଛା ଯାହା ହଉ ତମ ଜେଜେବାପା ଜେଜେବାପାଙ୍କୁ ମାନିବାକୁ ପଡିବ।
ହଁ ଛାଡନ୍ତୁ ସେଇ କଥା ନା ଜେଜେମା ତ ବା ବାବାଙ୍କୁ କେତେ ପଇଁ ମାନେ ବାବା ସେଇ ଦିନେ
ମାନେ ଜେଜେବାପାଙ୍କୁ ମାନିବାକୁ ପଡିବ। ଏତେ ସାରା ଛୁଆ ମାନଙ୍କୁ ସବୁ କୂଳରେ ଲଗେଇ ଦେଇଚନ୍ତି ମୁଁ ସେଇ କଥା କହୁଥିଲି। ସମସ୍ତେ ତ ନିଜେ ନିଜେ
ନା ଜେଜେ କିଛି କରିନାହାନ୍ତି ଆକଚୁଆଲି ମୋ ପିସ୍ ମା ସହ ବଡ ବଡ ନା?
ନା ଏମାନେ କଣ ଜେଜେବାପା ଜନ୍ମ ଦେଇ ଦେଇେଇକି କଣ? ଆଉ ଚାଲିଗଲେ।
ଜେଜେ ମା ଚାଲିଗଲେ ଯେ ମାନେ ସେତେବେଳକୁ ମୋ ପି ମାନ ସବୁ ବାହା ହେଇ ଯାଇଥିଲେ ନା। ମାନେ ମୋ ପିସ୍ ମାନେ ସବୁ ବାର ବର୍ଷରୁ ଭାଇ ଯାଇଛନ୍ତି ତ ବାର ବର୍ଷରୁ ମୋ' ପ୍ଇସ୍ ନାନୀଙ୍କ ଶାଶୁ ଯିଏ ମୋେଜେ ପାଇଁ ମୋ ଭଉଣୀ ସିଏ ତ ଆମ ବାବା ଯାଇ ତାଙ୍କ ଘରେ ରହୁଥିଲେ
ଆଜ୍ଞା
ଆଉ ଏଇ ଘରେ ଖାଲି ଦି ଜଣ ରହୁଥିଲେ ଆଉ।
ଆଜ୍ଞା।
ସେ ଥିଲା ଯିଏ ଯାହାର ମାନେ ବଡ ବାପା ବି ସବୁ ବଡ ବଡ ନା ତ ହ ସେମାନେ ସବୁ ଆଗରୁ ଚାକିରି କରିନଥିଲେ। ତ ସେମାନେ ପାଖରେ ଯାହା ବାବା ଆଉ କ ତାଙ୍କ ଝିଅ ଆକଚୁଆଲି ଆମ ଘରେ ସବୁ ପୁଅ ହେଇଚି। ମାନେ ମୋ ବଡ ପିଇସ୍ ଆଉ ମଝିଆ ପିଇସ୍ ସେ ଟୁଇନ୍ସ। ମୋ ବାପା ଆଉ ମୋ ବଡ ବାପା ଯିଏ ସିଏବି ଟୁଇନ୍ସ। ମୋ ବାପା ପୁରା ଦଶ ନମ୍ବର।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ଆଉ ସମସ୍ତଙ୍କର ବି ସେଇ ଟୋଟାଲ ସମସ୍ତେ ଭାଇ ଆଉ ଭାଇ ମିଶେଇକି ମାନେ ଦାଦା ବଡାପା ମିଶେଇକି ମୋ ପୁଅ ମିଶେଇକି ମାନେ ଦାଦା ବଡପାଙ୍କ ପୁଅ ମାନେ ଆମ ଭାଇ ଜିଏ ମାନେ ଭାଇ ଛଅ ଜଣ ଆଉ ଭଉଣୀ ତିନି ଜଣ ଆଉ ଆମେ ନଅ ଜଣ ଆଉ। ଟୋ
ଆଚ୍ଛା ଆଚ୍ଛା ଆଛା ଆପଣ ସବୁଠୁ ମଧ୍ୟସ୍ତରୀୟ ହେଇଥୀବ। ମୁଁ ବାସ ଏଇ କଥା କହିଲି ମଧ୍ୟସ୍ତରୀୟ ହେଇଥିବେ, କାରଣ ଆପଣଙ୍କ କଥାରୁ ଜଣା ପଡୁଚି, ଏତେ ମାନେ ସୁନ୍ଦର କଥା କୁହନ୍ତୁନି, ମୁଁ ଆପଣଙ୍କ ଭଏସ ମାନେ ଆପଣଙ୍କ କଥାର ବହୁତ ବଡ ମାନେ ଫ୍ୟାନ ହେଇଗଲି, ମୋର ଜଣେ ସାଙ୍ଗ ଥିଲେ ତାଙ୍କର ନାଚର ମୁଁ ଫ୍ୟାନ, ତାଙ୍କ ତାଙ୍କର ଗୀତ
ଆପଣଙ୍କ ସାଙ୍ଗ ଥିଲେ କୁହନ୍ତୁ, କୁହନ୍ତୁ, ଆଉ ଥରେ
ମୁଁ କହିଲି ଆମର ଜଣେ ବନ୍ଧୁ ଥିଲେ। ତାଙ୍କର ମୁଁ ନାଚର ଫ୍ୟାନ୍। ତାଙ୍କର ଗୀତର ଫ୍ୟାନ, ତାପରେ ବେଳେ ବେଳେ ଅ ଆଉ ତାଙ୍କର ଆଖିର ଫନ୍, ତାଙ୍କ ହସର ଫ୍ୟାାନ, ସବୁଥର ଫ୍ୟାନ୍ କିନ୍ତୁ ବେଳେ ବେଳେ କଣ ହୁଏ ନା? ଲାଇନ ପଳେଇଲେ ମୁଁ ଫ୍ୟନ୍ ଡାକିଲା ବେଳକୁ କିନ୍ତୁ ଫନ୍ ବୁଲେନି ବୁଝିପାରିଲେ ନା ନାଇଁ
ଆଚ୍ଛା।
ତ ସିଏ ବି ଆମ କଥା ବି କିଛି ବୁଝନ୍ତିନି। ଛାଡନ୍ତୁ ବଡ ବଡିଆ ଲୋକ ତାଙ୍କର କଣ ଅଛି କହୁନାହାନ୍ତି, ବହୁତ ସାଙ୍ଗସାଥି ତାଙ୍କର ଅଛନ୍ତି, ଥିବେ ବି ମଧ୍ୟ, ଆଉ କଣ କରିପାରିବା ଆଜ୍ଞା, ଏଇ ସେଥିରେ କହୁନାହାନ୍ତି ଆପଣ ଟିକେ ମତେ କିଛି ଟ ମାର୍ଗ ଦର୍ଶନ କରାଇବେ କି?
ଏଇଥିରେ ମୁଁ ନିରୁପାୟ, ମୁଁ ତ ମାର୍ଗ ଦର୍ଶନ କରେଇ ପାରିବିନି।
କଣ ଆପଣ ନିରୁପା ରାୟ।
ନିରୁପାୟ
ଆଚ୍ଛା, ଆଚ୍ଛା ନିରୁପାୟ, ବାଃ କି ସୁମଧୁର ଓଡିଆ ଭାଷା ଆପଣଙ୍କର ବହୁତ ଶାନ୍ତି ଲାଗୁଛି, ଯେମିତି ଲାଗୁଛି -ସମୁଦ୍ର ଭିତର ଟା ଶାନ୍ତ ରହିଯାଇଚି ହଉ ଠିକ ଅଛି ଆଜ୍ଞା, ଆମେ ପୁନଶ୍ଚ କେତେ ତେଳେ ଆପଣଙ୍କୁ ସମୟ ହେଲେ, ଆମେ ନିଶ୍ଚୟ ବାର୍ତ୍ତାଳାପ କରିବା ଆପଣଙ୍କ ସହିତ କଥା ହେଇକି ମୁଁ ବହୁତ ମାନେ ଖୁସି ଲାଗେ କହି ହବନି, ଆପଣଙ୍କୁ ଲାଗୁ ଆଗେ ହେଇଥିବ, କେଜାଣି -ଉପରୁ କହୁଥିବେ ଯଦି ସେଇଟା ଅଲଗା କଥା।
ମନରୁ କହୁଛି।
ହଉ, ଆଜ୍ଞା ଠିକ ଅଛି।
ଆଜ୍ଞା, ହଉ ରଖୁଛି ଆଜ୍ଞା, ଜୟ ଶ୍ରୀ ଜଗନ୍ନାଥ
ଜୟ ମା ସାରଳା।